ହାଲୋ। ହଁ ମାଉସୀ ନମସ୍କାର।
ନମସ୍କାର ବେଟା।
ହଁ ମାଉସୀ କଣ କହୁଥିଲେ କି? ତୁମର ତ କେଇଟା ଝିଅ ତମର ଚାରିଟା ନା ପାଞ୍ଚଟା?
ମୋର ଚାରିଟା ଝିଅ ବାହାଘର କରିଦେଇଚି ଆଉ ଗୋଟଏ ଝିଅ ଅଛି ଆଉ।
ତା ବାହାଘର କରିସାରିଲଣିି। ଆଉ ଭଲ ଜାଗାରେ ସବୁ ବା- ନା ଭଲରେ ଅଛନ୍ତି ନା?
ହଁ ସମସ୍ତେ ଭଲରେ ଅଛନ୍ତି। ସେ ହଁ ଦୁଃଖ ସୁଖ ତ ଚାଲିଛି ଆଉ ସବୁ
ହଁ ହଁ ନା ମୁଁ କଣ କହୁଥିଲି କି? ଆମର ଏଇଠି ଗୋଟେ ଦେଇଝିଅ ବାହାଘର ହବ। ବାହାଘର ହବ ମୁଁ କହିଲି ଟିକେ ତାଙ୍କର ଫାଷ୍ଟ ଝିଅ ବାହାଘର। ତାପରେ ସିଏ କିଛି ଏତେ ଯାଣିନାହନ୍ତି କି ମୁଁ ଯାହା ଅଳ୍ପ କିଛି ଜାଣିଛି ତାକୁ କହୁଛି। ଆଉ ମୁଁ ଟିକେ ମୁଁ କହିଲି ତମ ଟିକେ ପଚାରିଦେବ ଆଉ ତୁମେ ଏତେ ଅଭିଜ୍ଞତା ତୁମର ଅଛି ବାହାଘର ଫାଘର କରିଚ। ହ ମୁଁ କଲି ତମକୁ ପଚାରିଦବା କଣ କେମିତି ଇଏ କରିବା ଆଉ। ତାଙ୍କର ଆ ଇଏ ସରି ଯାଇଛି ନିରିବନ୍ଧ। ହଁ ତାଙ୍କର ତ ନି-ନି-ନିର୍ବନ୍ଧ ସାରିଯାଇଛି ଗତ ମାସରେ ନିର୍ବନ୍ଧ ସଇଲା। ଏବେ ଆଗକୁ ହଁ ଆଗକୁ ଶି ସିକ୍ୱାର ଯିବ ତାପରେ ବାହାଘର ଆଉ ହଁ। ସି ସିକ୍ୱାର ଯୋଉଁ ଯିବ ଆମର କଣ ସବୁ ଯାଏ ସିକ୍ୱାର ରେ
ସିକ୍ୱାରରେ ଏ ସବୁ ଜିନିଷ ପତର ସବୁ ଝିଅ ପୁଅର ଚେନ ମୁଦି ଆଉ ଆମ ତ ଏବେ ପିତ୍ତଳ ଓଡିଆ ଘର ମାନେ ସବୁ ପିତ୍ତଳ ବାସନକୁସନ ସବୁ ଚାଲିଚି। ପିତ୍ତଳର ସବୁ ସେଟ୍ ଭଲ ମନ୍ଦ
ହଁ ସେଗୁଡ଼ା ସବୁ ଆଣିଚନ୍ତି ଆଉ ପୁଅର ବି ଜିନିଷପତ୍ର ଆଣିଚୁ। ଆଉ ତାର ଯୋଉ କଣ ଜୋଡ଼ ସେରୁୱାନି ଆଣିଚୁ।
ପିତ୍ତଳରେ କଣ କଣ ସବୁ ସେଟା ଆଣିଚ କୁହ।
ଆଣିଚୁ ଗରା ଆଉ ତାଟିଆ ବାସନ ସେଟ୍ ସବୁ ଯାହା
ନାଇଁ ନାଇଁ ସିକ୍ୱାରରେ ସିକ୍ୱାରରେ କଣ କଣ ଯିବ କୁହ? ସିକ୍ୱାରରେ କଣ ଯିବ ଶୁଣ ଯୋଉ ନାଇଁ ଗୋଟେ ଯିବ ପିତ୍ତଳ ଉୁଁ ତସଲା ଯିବ ପିତ୍ତଳ ତସଲା ଯିବ ପିତ୍ତଳ ନୋଟା ଯିବ ଆଉ ଦୀପ ଜଳାହବ ତାକୁ କୁହନ୍ତି ତ କଣ କୁହନ୍ତି ମୋର ଟିକେ ମନେ ପଡୁନି ଏତେ ଦିନ ହେଇଗଲାଣି ବାହାଘର କଲିଣି। ଆ କଣ ପି-ପିଲିସଜା।
ହଁ ପିଲିସଜ ହଁ ହଁ।
ହଁ ପିଲି ସଜ କୁହନ୍ତି ଏ ବଡ ପୁରା ଦୀପ ବାଗିଆ ପୁରା ମୟୂର ବାଗିଆ ହେଇ ଥିବ ଯିଏ ଯେମିତି ଦେଉ ପଇ ଯାହାର ହଁ ମାନେ ଯାହାର ଯେତିକି ହିସାବରେ ଦବ ଆମ ଝିଅକୁ ଆମେ ଏତିକି ହିସାବରେ ଦେବୁ ଆମେ ସେତିକି। ଯାହାର ବଡ ଲୋକ ଘର ତାଙ୍କର ଅଧିକା ଦେବେ ଆମର ତ ମଧ୍ୟବିତ୍ତ ପରିବାର ଆମର ଏତେ ନୁହଁ ଆମର ଯେତିକି ଚଳଣିୟ। ହୁଁ ଆଉ ଏଇଗୁରା ସବୁ ଯିବା ଆଉ କଣ ଯିବ। ପୁଅର ସବୁ ଆ
ପୁଅର ସବୁ ଆସିଚି ସବୁ ଏବେ ତ ଆଟାଜି ଆଉ ଦୋଉନାହାନ୍ତି।
ଲଗେଇଦେ ହଁ ଆଟାଜ ଆମ ବେଳେ ଆମ ବେଳେ ଥିଲା ଆଟା ଜ ଆଟାଜେ କାହାର ଧୋତି ଉଁ ଗଞ୍ଜି ଫଞ୍ଜି ଯାଉଥିଲା ଏବେ ତ ସବୁ କଣ ଟାଉଜର ପଞ୍ଜାବି ଦୋଉଚନ୍ତି। ଆଉ ଯେତେ ଦିନକୁ ଦିନ ହୋଉଚି ସେତେ ଚେଞ୍ଜ ହୋଉଚି ଆଉ।
ହଁ ତାଙ୍କର ସବୁ ଆସିଚି ତାଙ୍କର ସବୁ ଲଗା ଲଗି ଏବେକା ଛୁଆ ଯାହା ସବୁ ନଗୋଉଚନ୍ତି। ତାଙ୍କର ସବୁ ଆସିଜି।
ହୁଁ ଚେନ ମୁଦି ଦୋଉଥୁବେ।
ହଁ ଚେନ ମୁଦି ହଁ ହଁ ଚେନ ମୁଦି ଦୋବୁ ଆଉ ଏବେ ତ ସୁନା ଯାହା ରେଟ୍ ଆଉ କଣ କରିବା ଯାହାବି ହେଲେ ଆଣିବାକୁ ପଡ଼ିବ। ଓଃ ନହେଲେ ତ ହବନି। ଅଳପ କଣ‌ ଆଉ କାହିଁକନା ମୁଦି ଗୋଟେ ଦବୁ ଦେଖିକି ଜ୍ୱାଇଁ କୁ ଦେଲାବାଗିଆ ଦିଅନ୍ତି ଆଉ। ଆଉ କଣ କୋହୁଥିଲି ହଁ ସ୍ବିକାର ନାଇଁ ତାଙ୍କର କଣ କୋହୁଥିଲେ କି ଦିନରେ ସ୍ବିକାର ଯିବାକୁ। ସ ଖାଳେ କଣ ଯିବ?
ସ-ସକାଳେ ହଁ ସକାଳେ ଯିବ ଏଇ ଯାହାର ଦୂର ବାଟ। ପୁଣି ସକାଳୁ ଯାଉଚନ୍ତି ନା ନାଇଁ ଖରା ବେଳୁ ସାରି ଦେଇକି ପଳେଇ ଆଉଚନ୍ତି ଆଉ। ଆଉ ରାତିକି ଆଉ କାଇଁ ରଖୁଚନ୍ତି ଏବେ ତ ଦିନ ଦିନ ବାହାଘର ସାରି ଦୋଉଚନ୍ତି ଆଉ।
ଆଚ୍ଛା ପୁଅ ଘର କୋହୁଥିଲେ ସକାଳୁ ଯିବାକୁ କିନ୍ତୁ ଆଙ୍କର ଏପଟୁ କହିଲେ ନାଇଁ ନାଇଁ ବୋଇଲେ ନାଇଁ ନାଇଁ ଆମର ତ ସନ୍ଧ୍ୟାବେଳେ ଯାଏ ଆମର ସନ୍ଧ୍ୟାବେଳେ ଯିବ ଏ ପାଖ
ଆଉ ପାଖ ଯଦି ହଁ। ସନ୍ଧ୍ୟା ବେଳେ ଗଲେ ବି ଚଳିବ ହଁ। ହଁ ସବୁ ବାରିକ ଯିବ ବା-ବ୍ରାହ୍ମଣ ଯିବ। ଉଁ ବାରିକ ଯିବ। ବ୍ରାହ୍ମଣ ଯିବ ନାହକ ଯିବ। ଆଉ ଘରୁ ହଁ ଯିଏ ବଡ ଲୋକ ଦାଦା ହୁଅନ୍ତୁ, ବାପା ମାନେ ଯାଆନ୍ତିନି। ଦାଦା ହୁଅନ୍ତୁ, ବଡ ଭାଇ ହୁଅନ୍ତୁ, ପିଇସା ହୁଅନ୍ତୁ, ଏମିତି ସବୁ ଯିବେ ଆଉ
ଆଉ ଗୋଟେ କଥା ପଚାରୁଥିଲି ଏଇ ଯୋଉ ତାଙ୍କର ଯୋଉ ବନ୍ଧୁବାନ୍ଧବ କ ଯୋଉ ଗୁଆବ ବାଣ୍ଟିବେ ଇଏ କରିବେ ସେଇଟା ସ୍ୱୀକାର ପରେ ବାଣ୍ଟୁଛନ୍ତି ନା ନା ତା ପୂର୍ବରୁ ବାଣ୍ଟି ଦିଅନ୍ତି।
ସୁୁଖାର ଯେତେବେଳେ ଯୋଉ କଣ ହେଲା ନା ସୁୁଖାରେ ଯେତେବେଳେ ପଳେଇବ ତାପରକୁ ସବୁ ହୁଁ ଶୁକାରାର ନେଇକି ଘରକୁ ସବୁ ନାହାକ, ବାରିକ ଫାରିକ ସବୁ ପଳେଇବେ। ତାପରକୁ, ତାପରେ ତମେ ସବୁ ଡାକିକିନା କରିବ ଆଉ ଯାଇଫାଇ ରଗଡିବ।
ହଁ ଯାଇ ଫାଇ ରଗଳ, ହବ ଯୋଉ ମଙ୍ଗୁଲଚ ହବ ଇଏ ମଙ୍ଗୁଲଟି ହବ। କିନ୍ତୁ ମୁଁ କହୁଛି କି ଆମ ଯେଉଁ ବନ୍ଧୁବାନ୍ଧବଙ୍କୁ ଯେଉଁ ଦିଆହୁୁଏ। କାର୍ଡ଼ରେ ଗୁଆ ନିମନ୍ତ୍ରଣ। ସେଇଟା ଶୁଖାର ପରେ ହୁଏକି, ଶୁଖାର
ନା ନା ସେଟା, ସେଟା ଶୁଖାର ପରେ ନା ଶୁଖାରେ ଯାଇସାରିବ, ଗୁଆ ଫୁଆ ସବୁ ମଙ୍ଗୁଳେଇବ, ସେଇଦିନ ଯାଇରଗଡା ହବ। ଆଉ ତାପରେ କାଡ ଫାଡ ଛପେଇ ଦେଇଥିବ ସେଇ ଦିନ ଠାରୁ ସବୁ ଏ ଯୋଉ ହଳଦୀ ସିନ୍ଦୁର ମାରିକି
ହଁ ହଁ ସେଇ ଆଛି କଥା ଆଉ, ସେଇ ଯୋଗୁଁ ଆମେ କହୁଥିଲୁ ସୁକାର ଟିକେ କର ମାନେ, ଟାଇମ ଟିକେ ଦିଏ ଝିଅ ବାଲାଙ୍କୁ କିନ୍ତୁ ସେମାନେ କଣ ବାହାଘର ପୂର୍ବ, କହିଲେ ଦି ତିନି ଦିନି ପୂର୍ବରୁ ଆମେ ରଖିବୁ ସୁଖାର ରେ ଏଠି। ତାରିଖ ହଁ କାହିଁକିନା ପୁଅ ରହୁଛି ବାହାରେ। ହଁ ପୁଅ ବାହାରେ ରହୁଛି ତ, କହିଲେ ପୁଅ ବାହାରେ ରହୁଛି। ପୁଅ ଏକାଥରେ ଆସିବ, ଶୁଖାରେ ସରିବ ବାହାଘର ହବ ଇଏ ସିଏ କିନ୍ତୁ ଝିଅ ବାଲା ଘର ଟିକେ ଟାଇମ ଦବ ନା ଆଉ। ପୁଣି ସବୁ ସାଇ ଭାଇରେ ବି ଡାକିବେ, ନିମନ୍ତ୍ରଣ କରିବେ କନ୍ୟା ଡାକରା। ହଁ ସେଇ ଆଉ କହି ଆମେ ତଥାପି, ତଥାପି କରିକି ତ ପାଞ୍ଚ ଛଅ ଦିନ ଆଗରୁ କଲୁ ଆଉ ଅଧିକା ଟାଇମ୍ କଣ?
ହୁଁ।
ହଁ ଆଉ ନଣନ୍ଦ ପୁ ଟୁଳି ଟା କୋଉଥିରେ ଯାଏ ସେଟା?
ନଣନ୍ଦ ବାହା ହେଇକି ଗଲା ବେଳକୁ ଯିବ, ଯେତେବେଳେ ବାହାଘର ସରିବ ବି ଦା ହେବ ଝିଅ, ସେତେ କଳେ ତା ହାତରେ ସେ ନ ନଣନ୍ଦ ପୁଟୁଳୀ, ତ ନଣନ୍ଦ ମାରିକି ବସିଥିବ, ଦବ ଆଉ କଣ।
ହଁ ସେଟା ବାହାଘର ଦିନ ନେଇଯିବ ଆଉ ଝିଅ ଗୋଟେ ଲଗେଜ ତାର ନବ ବାହାଘର ଦିନ।
ହଁ ତାର ଶାଢୀ ଫାଢୀ ତାର ଯେତିକ ଲଗାଲଗି ଜିନିଷ ବାହାଘର ଯିବ ଆଉ କଣ ସେଠି ଫାଷ୍ଟ ଯିବତାର ଗୋଟେ ସେଟ୍ ଭଲ ଗନ୍ଧ ନେଇକି ଯିବ। ହଁ ଆଜିକାଲିର ଛୁଆ ସବୁ ଜାଣିଥିବ ଆଉ ଣ ଆଉ ସେ ଯୁଗ ଅଛି, ଆଜି କାଲିକା ଛୁଆ ସବୁ
ଯେତେ ଆଜ କାଲିକା ଛୁଆ ଯେତେ ଜାଣିଲେ ବି, ଆମର ଯୋଉ ପରମ୍ପରା ରହୁଛି ପରମ୍ପରା ଅନୁସାରେ ଯଦି ଆମେ କାମ ନକରିବା। ତା ହେଲେ ଟିକିଏ ଭୁଲଭଟକା ରହିଯିବ, ଆଉ କା ଆଡ଼େ କଣ କେମିତି ଚଳଣି ଅଛି
ହୁଁ ହୁଁ।
ଏଗୁଡ଼ା ତ ଆଜିକାଲି ଏ ଛୁଆ ଜାଣିନାହାନ୍ତି ନା, ଏସବୁ ଆମକୁ କରିବାକୁ ପଡ଼ିବ।
ହୁଁ ହଁ।
ହଁ।
ହଁ ହେଇଗଲା ବେଳେ ତାର ଲଗେଜ ତା ଭଲ ମନ୍ଦ
ହଁ ସିଏ ତ ଜିନିଷ ପତ୍ର ତାର ସବୁ ନବ କିନ୍ତୁ କେତେବେଳେ କୋଉଟା ଯିବ କେଉଁଟା କରିବା ଠିକ୍ ଭୁଲୁ ସେଇଗୁଟା ତ ବଡ଼ ବଡ଼ ଲୋକମାନେ କହିବେ।
ହଁ।
ଆଉ ଫର୍ଣ୍ନିଚର ସବୁ ଜିନିଷ ଏଇ ଯେଉ ଇଏ ପ ଆଣିବାକୁ କହୁଥିଲୁ ଆଉ ତମର ଯେଉଁ ଦୋକାନଟି ଥିଲା ବଜାରରେ
ହୁଁ।
ଅଛି ନା ବନନ୍ଦ ହେଇଗଲାଣି?
ହଁ ମଉସା କରିଛନ୍ତି ବସିଛନ୍ତି ମଉସା କତିକି ଗଲେ ସେ ସବୁ ଭଲ ମନ୍ଦ ଡିଟେଲସରେ କହିଦେବେ ଭଲ ସେ ପୁରା ବୁଝେଇଦେବେ କେତେ ଟଙ୍କା କୋଉଟା ଭଲ ମନ୍ଦ ନେଲେ
ହଁ ନା ମୁଁ ବି କହିଛି ତମ ଦୋକାନରୁ ତାଙ୍କୁ କହିଛି ତା ପୁଅ ଯାଇଥିଲା ସେଇଠୁ ଆଣିବାକୁ। ତାକୁ ଟିକେ ଭଲ ସେ ଟିକେ ଦାମ ଛିଣ୍ଡେଇଦବ।
ହୁଁ ହ। ହଉ ହଉ ଆସ କିଛି ବ୍ୟସ୍ତ ନହିଁ ମୁଁ ମଉସା କୁ କହିଦେବି
ହଁ ପୁଅ ବି କିଛି ଜାଣିନି ଏତେ
ହଁ ହଁ ହଉ ଆସ ଆସ ମୁଁ ସବୁ କହି ଦେବି ସିଏ ଠିକ ରେଟ ରେଟରେ ନେବେ ବ୍ୟସ୍ତ ହବାର କିଛି ନାହିଁ
ମଉଷା ଅଛନ୍ତି ନା ବାରୁ ପଳେଇଛନ୍ତି?
ନାଇଁ ମଉସା ଦୋକାନରେ ବଇଛନ୍ତି ମଉସା ଯିବେ କୁଆଡେ। ଦୋକାନ ଏଇନା ବାହାଘର ସିଝିନି ଦୋକାନରେ ବସିଲେ ଦି ପଇସା ହେଲେ ଚଳିବୁ।
ହଁ ହଁ ଭଲ ଚାଲିଛି ଦୋକାନ ତ ବଡଇ ହେଲାଣି ବହୁତ ଆଉ ସେଟ ପୁଅ ଘର ମନା କରିଥିଲେ ଏଇ ଦବନି ନାଇଁ ନେବେନି ବୋଲି କହ ହଁ ସିଏ ମନା କଲେ ଯେତେ ବି ଝିଅର ହିସାବରେ ତ ଦବୁ। ହଁ ଦବୁ ସେମିତି ଗୋଟେ ଦିଟା ଟିଭି ଅଛି। ସେ ଇଏ ସ ବନା ବି କରୁଥିଲେ। ଆ ତା ଭାଇ କହିଲା କାହିଁକି ଆମେ ଦେବୁନି ଆଉ ଗୋଟେ ଦିଇଟା ଜିନିଷ କାଁକି ରଖିବୁ ଆମେ ଦେଇଦବୁ ତ ସବୁ ଦେଇଦବୁ ଏକାଥରେ ଆଉ। ଏଡି ଏତି ବନରେ ହେଇଯାଉ ଆସିକି ପହଞ୍ଚିବେ ଆଉ ବାଘରେ ଆଉ।
ହଉ ହଉ ଦେଖ ଦେଖଆ ଯିବା ଆଉ ମୋ ସାୟୁ କହିବା ଯଦି ଦୋକାନ ଛୁଟି, ଥିବ ଯିବା ନହେଲେ ତ ଯାଇହବନି ନା।
ମତେ କଣ ଦେବ ଶିକାର ସରିଲେ, ମୁଁ ଟିକେ ଆଗୁଆ କହିଦେଲି ସମ୍ପର୍କ ହିସାବରେ ଆଉ। ହୁଁପ ସପରିବାରେ ସପରଆରେ ଆସିବେ ଆଉ ଟିକେଟ କୁହନ୍ତୁ ଦଶ ସେକେଣ୍ଡରେ
ମୁ ଯା କାଇ ବାରମ୍ବାର ଚାରିଥର ଛଅ ଥର ଫୋନ ଗଲିଣି? କଣ ଗୋଟେ ଅର୍ଜେଣ୍ଟ କାମ ହେଇଥିବ ଆଉ।
ହଁ ହଁ ହଉ ହଉ ମୁଁ ସେ ସାଙ୍ଗେ କଥା ହେଇଯା, ମୁ ରଖୁଛି।
ହଁ